ହ୍ୟାଲୋ।
ହୁଁ ମୁଁ କହିଲି କାଜଲ ଦିଦି କଣ କହୁଥିଲେ।
ହୁଁ। ତାକୁ ମେସେଜ କରିଥିଲି ଯୋଉ ଏଇ ନମ୍ବର କଥା କି ଦିଦି ଯୋଉ ନମ୍ବର ଟା ଯିଅ ନମ୍ବର ଟା ରୁ ମ ଆସି। ଦିଦି ମୋର ଏଇ ନମ୍ବରରେ ଆସି କିଛି ଟାସ୍କ କିନ୍ତୁ ଆଧାର ଲିଙ୍କ୍ ତାର ନାହିଁ ଆଉ କଣ ହବ ନା କହିଲେ ଆଉ ଗୋଟେ ନମ୍ବର ଦେ ମୁଁ କଇଲି ନା ମୁଁ ୱାଇଫାଇ ନେଇକି ଯଦି କରିବି କହିଲା ହଁ ଦେଖ ଯଦି କ୍ଲିଅର ଶୁଭିବ ଆଉ ଯଦି ନ କଟିବ କଲ ତାହେଲେ କହିଦବ ନହଲେ ରିଚାର୍ଜ କରିଦବ ଆଉ ମାନେ ହଉ।
ହଁ ସୁଭୁଚି ତ ଆଉ।
ହୁଁ ଶୁଭୁଛି ସବମିଟ ବି ହେଲା କେତେ କହିଲୁ ଛଅଶହ କେତେ ଗୋଟେ।
ହୁଁ ମାନେ ଦଶ ସେକେଣ୍ଡ କେତେ ଆଉ ଦଶ ମିନିଟ କେତେ ଆଉ।
ହୁଁ ହୁଁ ହୁଁ ହୁଁ ତାପରେ ପଚାରିଲି ହିନ୍ଦୀ କଥା ହେଲା।
ତା କଥା
କା କାଜଲ ଦିଦି କି ହିନ୍ଦୀ କଥା କହିଲି।
ହଁ।
ମୁଁ ଅଇଲି ଆଉ ଦିଦି ମୋର ତିନଟା ସାଙ୍ଗ ଅଛନ୍ତି କହିଲି ହେଲା।
ହଁ।
କହିଲି ଅଛନ୍ତି। ସେଟୁ କହିଲା ସେ ଓଡିଆ କହିପାରିବେ ନା ମୁ କହିଲି ନା ମୁ କହିଲି ନନ ଓଡ଼ିଆ। କଲେ ଓଡ଼ିଆ କହିପାରିବେ ନା ମୁ କହିଲି ନା କହିଲା ଆଉ ହୁଁ। କଣ କହନି ତ ଆମେ ସେତେଆଳୁ ତା ନାଁ ନେଉଛନ୍ତି।
ହଁ ହେ କିଛି ନାହିଁ ଚଳିବ।
ହୁଁ। ତାହେଲେ କହିବି।
କଣ ହେଲା।
ଯିଏ ବାବୁ କହୁଛନ୍ତି ତୁ କରୁନା ତୁ ମତେ ମେସେଜ ଲେଖି ଦେଇଥିବୁ କଣ କହିବାକୁ ପଡିବ ମୁଁ ସେଆକୁ
ହଁ।
ଖାଇଛୁ ନା ମସେଜ ମତେ ଲେଖି ଦେଇଥିବୁ କଣ କହିବି ମୁଁ ସେଇଟାକୁ ପଢି ଦେବି ହଁ ଖାଇଛି। ମୁଁ ପଇସା ଆସିବ ମତେ ଯଦି ମାଗିଛୁ କହୁଛି ନା ନା ପଇସା ଆସିଲ ତୁ ବହୁତ ଭଲ।
ଆସୁଛି କି ନାହିଁ ସେ ଯୋଉ ଝିଅଟାର ଦେଖିବୁ କେତେ ଅଠର ତାରିଖରେ ବାରଶହ କେତେ ଆସିଲା ହେଲା। ଫେର ଉଣେଇଶି ତାରିଖ କାଲି ଗଲେ ଫେର ତାର ବାରଶହ ଛବିଶ ଆସିଛି।
ଲୋ ବାପାଙ୍କୁ ନା ନାଇ ଏମିତି ତ ହେଲେ ବାପା କାହିଁକି ଆଉ ଯିବେ କାମ କରିବା ପାଇଁ ବାପା ଏମ ଏମିତି ଛ ହୁଁ। ଏମିତି
ଯାଇ ତ ମାମୁଁ ଟିକେ କଣ ଗପନ୍ତୁ ମୋ ବାପା ତ ଗପିବେ ମାନେ ଓହୋ ଆଉ ସିଏ କଲ ବନ୍ଦ ପଛ ଦଶ ମିନିଟ ଦଶ ମିନିଟ୍ ପୁରରେଇକି ଦି ଘଣ୍ଟା ହେଇଯିବଣି ସେ
ହୁଁ ସେଟା ବୋଉ କଲା କାଇଁ ଆଉ ଇଏ କରିବେ ସେ କାମ ସେ କୁଆଡେ ପଳେଇବ ନୁହେଁ କି ଠିକ୍ ଠିକଣା ନାହିଁ।
ଆଉ ହଁ। ନା ନା ସେଇଠି ରହିକି ବି ଯଦି କରିପାରିବେ ସେଇଟା ଭଲ କଥା ମୋ ବାପା ଦିନ ସାରା ସେଠି ବସୁଛନ୍ତି ଯାହା କାମ ତାଙ୍କ ଟିକେ ସଖାଳୁ ରୋଷେଇ କରିଦଉଛନ୍ତି ଦିନ ସାରା ବସିଛନ୍ତି ସେଇଟା ହେଲା କଥା ଯେ ସେମାନେ
ହୁଁ।
ହଁ ନହେଲେ କିଛି କହିବୁନି କହିବୁ ତୁମେ ଖୋଲିକି ବସ ନହେଲେ ମୁଁ ଖୋଲ ତୁମେ ଖାଲି ଫୋନଲିକି ବସ ମୁଁ ମୋ ଆଡକୁ ଫୋନ କରିବି
ଗପୁର ହଁ ହଁ ତାଙ୍କର ନ କମ୍ପ୍ଲିଟ ହେଲେ ବ୍ଲକ୍ ହେଇଯିବ।
ହଁ ଦେଖେ ଫାଷ୍ଟ ମମିର ତୋର।
ହୁଁ ହୁଁ।
ଆମ ପୁଅ କୁ ଶିଖେଇଦେମି ପୁଅ ବୋଉ କୁ କହିବ ବୋଉ ଫେର ଶିଖିଗଲେ। ଆମର ଆଉ ଗୋଟେ ଫୋନ୍ ଆଣିମୁ ଯୋଉ ବୋ ପୁଅ ପଳେଇବ ଯାହେଲେ ହଷ୍ଟେଲ ନା।
ହୁଁ ହୁଁ ହୁଁ।
ସେ ହଷ୍ଟେଲ ପଳେଇଲେ ଫେରେ କେମିତି କଣ ହବ।
ହୁଁ ହୁଁ।
ବୋଉ ପାଖରେ ବି ଗୋଟେ ଫୋନ୍ ଦରକାର କି ନାଇଁ। ଏ ନୂଆ ଫୋନ୍ ମୋର ଭାଙ୍ଗି ଭାଙ୍ଗି ଗଲାଣି। ଆଉ ଗୋଟେ ଆସିବ।
ବୋଉର ଆଉ ଗୋଟେ ଫୋନ୍ ନେଇ ଆସିବି ସେଟା ବୋଉର ପକେଇ ଦେବୁ ତାର ବୋଉ ତାର କରୁଥୁବ ଶିକେଇ ଦେଇକି ପଳେଇବୁ। ମୋ ମମି ଦେଅ କହୁଥିଲା ମୁଁ ଯଦି କରିପାରିମି ମୁଁ କହିନି ତୋର ତ ଏକରେ ଓଡିଆରେ ମୁଁ ମାରି ଦେଇଚି ଆଉ କଣ କରିପାରିବୁନୁ। ପାଠଷାଠ ପଢିଚୁ ଗଧଗୁଡା କରିଦଉଚନ୍ତି ତୁମେ କରିପାରୁ ହଁ ନା ନା କେତେବେଳେ କୁଆଡେ ଗଲି ସେ ନି ହୁଁ
ତାଙ୍କ ହାତରେ ଫୋନ୍ ଦେଇଦବୁ ହେଲା ତାଙ୍କୁ କହିବୁ ଏଇଟା ଲେଖେ ଏଇଟା ଲେ ସେ ନମ୍ବର ଦି ମାନେ ଲେଖି ଦେଇଥିବେ ନହେଲେ ନମ୍ବର ନମ୍ବର ସେଇଠି ଦେଖିକି
ନହେନ ମୁଁ କପି କରିକି ରଖିଦେଇ ହଁ। ନା ନା ମୁଁ କପି କରିକି ରଖିଦେଇଥିବି ସେଇଠି ମାଇଲେ ବା ପେଷ୍ଟ ଖାଲି ପଳେଇ ଆସିବ।
ହୁଁ।
ତାକୁ କହିମି ତୁ ଖାଲି ପେଷ୍ଟ ମାରିଦୋବୁ ସ‌ଇଲା ହାପି ନମ୍ବର କି ଆ ନମ୍ବର ମାଇଁ ନମ୍ବର ତ ହେ ଖାଲି ତୋ ନାଁ ଟା ଧରି ଦ‌ଉଚି ଆଉ।
ବିିଲେଇ କୁକୁଡା ରଖିଲେ ଭଲ ହୁଅନ୍ତା।
ଉଁ।
ତତେ ଡାକିମି ବେଙ୍ଗ।
ବିଲେଇ ତତେ ତାକିମିି ବିଲେଇ କାଳିଆ ବିଲେଇ ତତେ ମାନିବ ବେ। କାଳିଆ ବିଲେଇଟା ତତେ ମାନିବ। ହୁଁ ଆଉ ମାରୁଚୁ କୋଉଥିରେ?
ନାଁ।
ତୁ ତ ର‌ଇଲୁନି ଆଉ କହିଥାନ୍ତେ କଣ ର‌ଇଥିନେ କଣ କହିଥାନ୍ତ ଦେଖଥା
ହୁଁ।
ହୁଁ ହୁଁ କାଲି ମମି କୋହୁଚି ମମି କୋହୁଚି ବୁଢୀ ୟାକୁ କୋହୁଚି। ଆଉ କେତ ଥର ତାଙ୍କ ଘରୁ ଯାଉଚୁ ମାନେ ନାନା ଘରୁ
ହଁ।
ହ ସେ ବୁଢୀ ଏତେ ନରମି କ ଥା କୁହେ ଏତେ ବଦମାସ ନା ଏତେ ହିଂସା ତାର। ତାକୁ
ହୁଁ ହୁଁ ମୁଁ ତୋ ମମି କହୁଥିଲା ସେଇ କଥା।
ହୁଁ। ନା ତୁ ତାକୁ ଜାଣିନୁ। ମମି ଏଇନା ଫୋନଟା ଦେମି ଆଉଥରେ ଫୋନ୍ ଟା ତୁ କରିବୁ ଶୁଣି ମମି ନମ୍ବର କୁ ନାଁ ମୋର ତ ଟିକେ ନେଟୱର୍କ ପ୍ରୋବ୍ଲେମ ରହୁଛି କ୍ଳିଅର ଶୁଭୁଚି। ମୁଁ ଦେଖିବା ମୁଁ ଏଥିରେ ଚଲେଇକି ମୋ ଡାଟାରେ ହୁଁ।
ହଁ ମୁଁ କଣ କହୁଥିଲି କହିନେ ଆମର-ଅ-ଅ-ଅ କୁଲରେ ରଖିଦେଇଛନ୍ତି ଉ-ଉ-ଉ ଖଟ ତଳେ ହେଲା ଖୋଜୁଛନ୍ତି ଯେ ଶ୍ପ ସବୁ-ଉ-ଉ ତିନି ଚାରି ଦିନ ହେଲାଣି ତାକୁ ତାଙ୍କୁ ସେ କହିଲା ତମକୁ କିଏ କାଇଁ ନବ?
ହୁଁ।
ଦେଖିଲାକୁୁ କାଲି ଖାଇଲା ବେଳେ କହୁଛି ବୋଉ ସବୁ ଖୋଜି ଦେଇଚୁ ଖ ଡାଇନ୍ନିଙ୍ଗ ଯୋଉଠି କାଲି ବସିଥିଲୁ ତୁ ଆଉ ସକାଳୁ ଜମ ଡାକି ଅଛି। ତୁ ତ କାଲି-ଇ-ଇ-ଇ ଏ କଣ ଆଜି ଜଣଙ୍କୁ ଡାକିକି ପଚାରିଲା ବେଳକୁ ମୁଁ କହିଲି ମୁଁ ଖୋଜିଲା ବଳକୁ ଦେଖିଲ ବେଳେ ସେପଟେ ତଳେ ଥୁଆଯାଇଛି ମୁଁ କହିଲି ନ ଦେଖିକି ପରଲୋକଙ୍କୁ ପ ଆଉ ପର ଲୋକଙ୍କୁ ଯ ପଚାରିଲେ ଖରାପ ଭାବିବେ ନା। ଆଉ
ହୁଁ ଆଉ
ସେ କାହିଁ ନ କହିବେ କହୁନୁ ହୁଁ। ହ
ଆଉ ସେୟା ଆଉ କଣ? ବେ ସେ ଯୋଉ-ଉ-ଉ ଏ ରଜ ଦିନ ଦେଖିଥିଲି ତା ଭାଇ ଭଉଣୀ ତିନି ଜଣ ଯାକ ସ୍କୁଟିରେ ଯାଉଥିଲେ।
କିଏ?
ସେଇ ତୁମ ଗାଁ ଯୋଉ ଝିଅ। ଫୁଲେଇ ଦଳ।
ଉ ହାଁ।
ତୁମ ଗାଁ ଝିଅ ଯିଏ ସିଲେଇ କରେ
ଓ ହୋ।
ମୁଁ କହିଲି ମାନିବାକୁ ପଡିବ। ତା ଭାଇ ମାନଙ୍କୁ ତା ସାଙ୍ଗେ ବୁଲୁଛନ୍ତି ଆମ ଭାଇ ହେଇଥାନ୍ତେ ଆମକୁ ହାଣିଥାନ୍ତେ।
ତାଙ୍କର କଣ ଅଛି କହନି କିଛି ନାହିଁ।
ହ ଆଉ ତୁ ଏକାଟିଆ ଆସୁନୁ ବଇଚି ସେଠି ବାଡିିରେ ସେ ଲୋକ ପିଲା ଟା।
ମୁଁ କାହିଁ ତୁ ଆସୁନୁ ଜଗିବୁ। ତୁ ଯା ନହଲେ ମା ଗୋଟେ ପହଠେଇଦେ।
ହୁଁ କାଲି ମୁଁ ତୋ ଦୋକାନ ଯାଇଥିଲି ଯାଇଥିଲା ସେଇଟି କି ହେଲା ଯାଇକି ହୁଁ-ଉ-ଉ କଣ ଗୋ କରଥିଲି?
ଗାଳି କରୁଛି।
କିଏ ଯାଉଛି ମୁଁ ତ କାଲି ହେଇ ବାହାରିଲି ବୋଲି ଶୁଣିଲି ନହେଲେ ମୁଁ ତ ତା କୁ ଦେଲି ଦେଖେ ମାନେ କପଡ଼ା ଶୁଖେଇବାକୁ ଯାଏଁ ଦେଖେ ସେ ବସ୍ଛି। ତତେ ଏତେ ବାଟକୁ ଶୁଭେ ନା କାଲି ଶୁଣିଲି ତ ଫାଷ୍ଟ ଟାଇମ୍ ସେ କଣ କରୁଛି ମମି ଆସି କୁହ ଯେ ସେମିତି ଫୋନ କରିକି ସବୁବେଳେ ଚିଲଉଥିବ କେତେବେଳେ ପ୍ରେମ ଗ ଗପୁ ଥୁବ କଣ କରୁଚ ଖାଇଚ ଖାଇଲଣି ନା। ହୁଁ ଦେଖିଲା ଆଉ କାଲି ତ ତା ଅସ୍ଲି ରୂପ ଦେଖିଲି ଆଉ ତା ପ୍ରେମ ଗପ ସବୁ ବାହାରି ଯାଇ ହ
ନା ସିଏ ଯେମିତି କହୁଥ ଭାବିଲି ମୁଁ ଭାବିଲି ଯୋଉ ସିଏ ବୋଧେ କୋଉ ସାର୍ ମାରେ ଏମିତି କହୁନଥିଲା ନା।
ମୁ ଜାଣିଚି ସେ କୋଉ କହୁଚି ଯେ ମୁଁ ମାଲିକ ସାଙ୍ଗ କଥା ହଉଥିଲି। ସେଠୁ କହୁଚି କୋଉ ସା ମାଲିକ କୋଉ ମାଲିକ ହୁଁ। ହୁଁ ଇଲୋ ବାପ ଖାଲି କଣ କହୁ ଲା ସେ ଶୁଦ୍ଧ ଭାଷା କହୁଥୁଲା। ଦୁଇ ନମ୍ବର
ଚଳିବ ତାଙ୍କ କହି କହି ଅଭ୍ୟାସ ହେଲାଣି ମୋ ପାଟିି କିଛି
ତର ଏଠେ କଲ୍ ଟା ଗଲା ପରେ ଆଉ ଦିଟା ଟାସ୍କ ରହିଲା ନା।
ହ
ମୋ ଫୋନ ରୁ କରିବୁ ଆପରେ ଆଉ।
ହଁ କଥା ହେଇକି ପଳେଇମି ସଇଲା ଦେଖା ଆଉ କୋଉଠି ଅଛି ଗି କଣ
କଣ କମ୍ପ୍ଲିଟ୍ ହେଇଯିବ କି?
ଆଉ ଦଶଟା ହଁ ଆଉ ଦିଟା।
ଆଉ ଦିଟା ବା ମତେ ଏଇନେ ଗୋଟେ କରିବୁ। ଆଉ ଗୋଟେ ତାପରେ କଣ କରିବୁ ଫୁଣି ମମି ଫୋନ କୁ କରିବୁ। ହଁ ମମି ଫୋନ କରିବୁ ଏଇ ଯଉ କମ୍ପ୍ଲିଟ ହେଇଗଲେ ଦେଖିବା କଣ ହଉଛି ଆଉ। ଏଁ ଏଗାରଟା ବାଜିଲା ସାଢ଼େ ଏଗାରଟା ଭିତରେ କାମ ସାରେ ଦେଖିଆ କଣ ହୋଉଚି ଆଉ।
ହୁଁ
ବୁଝେ
ହୁଁ ହେଇ ଦଶ ମିନିଟ୍ ହେଇଗର କାଟେ।
ହେଇଗଲା, କାଟ୍
କାଟୁନୁ ବେ।
କଣ କଟୁନି?
ତୁ ତ ଆଉ